ହ୍ୟାଲୋ
ହଁ ଆଜ୍ଞା
କଣ କରୁଚନ୍ତି
ବସିଥିଲି ଆପଣ କଣ କରୁଛନ୍ତି
ମୁଁ ଏଇ ପୁଅ ଟାକୁ ଟିକେ ପାଠ ପଢଉଥିଲି ଆଉ
ରୋଷେଇ ସରିଲାଣି
ନା ଭାଇ କରୁଛନ୍ତି ରୋଷେଇ ମୁଁ ଏଇ ଭାତ କରିଦେଲି ଆଉ ଭଜା କରିଥିଲି ସେଇ ଚିକେନ ଟା ବସେଇଲେ ମୁଁ ଟିକେ ଆଇଲିି କୋଉ ପାଠ ପଢିବା ନାଇଁ
ପୁଅ କୋଉ କ୍ଲାସରେ ପାଠ ପଢୁଚି
ପୁଅ ଏଇଟା ପ୍ରଥମ ହେଲା ଏଇ ବର୍ଷ ଆଉ ଆପଣ
ଏଇ ରୋଷେଇ ସାରିକି ଆସିକି ବସିଛି ଆଉ
ଓହୋ ଆପଣଙ୍କର ମ୍ୟାରେଜ ହେଇଛି ନା
ନାଇ ନାଇ ମୁଁ ଅନମ୍ୟାରେଡ଼୍ ମୁଁ ମୋ ଏଜ୍ ଟ୍ୱେଣ୍ଟି ୱାନ୍
ହଁ ହଁ ହଁ ଆଉ ଆଜି କଣ ରୋଷେଇ କରିଚନ୍ତି।
ଆଜି ଭାତ କରିଚି ତାପରେ ଚିକେନ୍ କସା ହେଇଛି ଡାଲ୍‌ମା ହେଇଛି ଆଉ ଅଣ୍ଡା ଆମ୍ଲେଟ୍ ହେଇଛି ଆଉ
ଦିନରେ କଣ କରିଥିଲ।
ଦିନରେ ନର୍ମାଲ ଖାଲି ମାଛ ବେଶର ରହିଥିଲା ପଖାଳ ଭାତ ହେଇଥିଲା।
ବର୍ଷା ହଉଛି ନା
ନାଇଁ ଆଜି ତ ବର୍ଷା ହେଇନି କାଲି ବି ବର୍ଷା ହେଇନି ଦି ଦିନି ହେଲା ଏଠି ବର୍ଷା ହେଇନି ଉଠ ଉଠଉଛି କିନ୍ତୁ ହଉନି ଆପଣଙ୍କ କ ଆଡ଼େ ହଉଛି ନା
ଆମ ଆଡେ ବର୍ଷ ଟା ଉଠେଇଥିଲା କିନ୍ତୁ ହେଇନି ଆଜି ଦିନ ମାନେ ଉଠେଇକି ରହିଛି
ହୁଁ ଦିନ ମାନେ ତ ଆଜି କଁଳ କରିକି ରହିଛି
ହଁ କିନ୍ତୁ ଗରମ ବହୁତ ଜୋର୍ ରେ ଲାଗୁଛି
ଗୁଳୁ ଗୁଳି ବହୁତ ହଉଛି
ହଁ କିନ୍ତୁ କାଁ ଉଳେଇଛି କିନ୍ତୁ ଗରମ ଲାଗୁଛି
ହୁଁ ଓ ଆପଣ କଣ ଭଲ ରୋଷେଇ କରନ୍ତି
ଭଲ ମୁଁ ତ ସବୁ ରୋଷେଇ କରେ ଭଲ ଆପଣ ଦିନେ ଖାଇଲେ ସିନା ଜାଣିବେ
ଆଉ ଡାକନ୍ତୁ କୋଉଦିନ ଯିବା ଆଉ ଆପଣଙ୍କୁ ଗୋଟେ ପସନ୍ଦ ଥିବ ନା କି ଏଇ ଜିନିଷ ଟା ମୋର ଫେବ୍ରାଇଟ୍ ତ ଏଇ ଜିନିଷ ଟା ବି ମୁଁ ବହୁତ ଭଲ ବନାଏ। ହ୍ୟାଲୋ ହାଲ ହ୍ୟାଲୋ
ହାଲୋ।
ହଁ ନେଟୱାର୍କ ପ୍ରୋବ୍ଲେମ୍ ହଉଛି ବୋଧେ।
ନାଇଁ ତ ମୋର ତ ଟାୱାର ଅଛି ମୋର ଗୋଟେ ଫୋନ ଟା ଆସିଲା ତ।
ଓ ଆଚ୍ଛା ସେଇଥିପାଇଁ ମଝିରେ କିଛି ସୁଭିଲାନି ଆଉ।
ହଁ ମୋର ଗୋଟେ ଫୋନ ଆସିଲା ତ ସେଥି
ଆଛା।
ଆଉ ଘରେ ସବୁ ଭଲ।
ହଁ ଘରେ ସବୁ ଭଲ ଆପଣଙ୍କର।
ହଁ ଘରେ ସବୁ ଭଲ କଲିଠୁ ତ ପୁଅ ର ସ୍କୁଲ। ପୁଣି ଗୋଟେ ଡେଲି ରୁଟିନ ଚାଲିଲା ସକାଳୁ ଉଠୁ। ତା ଟିଫିନ କର ତା ଡ୍ରେସ୍ ପିନ୍ଧା। ଆଉ ଦୁନିଆ ଧନ୍ଦା। ଆଉ ରାତି ଚାରିଟାରେ ଉଠିବାକୁ ପଡିବ।
ହଁ ଏବେ ତ ଛୁଟି ଥିଲା ଧୀରେ ଧୀରେ ବି ଖୋଲିଲାଣି ସବୁ ଛୁଟି।
ଦୁଇ ମାସ ହେଲା ଛୁଟି ରହି ଯାଇଥିଲା ନା ମାର୍ଚ୍ଚ ମାସରୁ ସେମାନେ ଆଉ ଯାଉନଥିଲେ।
ହଁ ଖରା ପାଇଁ ଆଉ।
ହଁ। ହଉ ରଜ କେମିତି କଣ ତମ ଆଡେ ହୁଏ।
ହଁ ରଜ ଆମ ଆଡେ ଭଲ ହୁଏ। ସେମିତି ବେଶୀ ହୁଏନି କିନ୍ତୁ ଠିକ୍ ଠାକ୍ ହୁଏ ଆଉ। ଆଉ ଆପଣଙ୍କ ଆଡେ।
ହଁ ହଁ ଆମ ପଟରେ ଭଲ ହେଇଥିଲା। ଆମ ଗାଁ ରେ ହୁଏନି ଆମ ଗାଁ ଠୁ ଗୋଟ ଗୋଟେ କିଲୋମିଟର ଦୂରରେ ଭଲ ହେଇଥିଲା ମିନା ବଜାର ପଡି ଥିଲା ସେଲଫି୍ ପଏଣ୍ଟ ପଡିଥିଲା। ଆଉ ଯୋଉ ଜମ୍ପିଙ୍ଗ୍ ଦୋଳି ଆଉ ଏଇ ଯୋଉ କାର୍ଟୁନ୍ ଦୋଳି। ଆଉ ରାମ ଦୋଳି ବହୁତ ପ୍ରକାର ଦୋଳି ପଡିଥିଲା। ଆଉ ମେଲୋଡି ହେଇଥିଲା ହଁ ମୁଁ ଯାଇଥିଲି। ବହୁତ ସାରା ଦୋଳି ପଡିଥିଲା।
ଆଉ ଆପଣ କେମିତି ସେଲିବ୍ରେଟ କଲେ ରଜକୁ ଏଥର।
ହଁ ଆମେ। ଥରେ ଦିଥର ଯାଇଛୁ ଛୁଆ ମାନେ ଯାଇଥିଲେ ତିନି ଚାରି ଥର ସେମାନେ ବୁଲିବା ପାଇଁ ତ। ସେ ଦିନି ଯାଆନ୍ତି ତିନି ଦିନି ଆଙ୍କ ମୁଁ ଥରେ ଯାଇଥିଲି। ଲାଷ୍ଟ ଦିନ ମନ ଥିଲା ଯିବା ପାଇଁ କିନ୍ତୁ ବର୍ଷା ହେଇଗଲା ଆଉ। ଆଉ ଯାଇ ପାଇଲୁନି ଆଉ।
ରଜ ରେ ଶାଢୀ କରିଥିଲେ ନା।
ହଁ ମୋ ବାପ ଘର ଦିଅନ୍ତି ଶାଢୀ ଏଠି ମୁଁ ଯାଇଥିଲି ଯାଜପୁରୁ‌ କିନ୍ତୁ ଆଣିଲିନି। ଏରା ଆଣିଛି ତ ଏଇଥିରୁ ଏ ଆଉ ଆଣିଲିନି ଆଉ ଘରେ ଦେଇଥିଲେ।
ଆଉ ପିଠାପଣା ସବୁ।
ହଁ ଆମର କାକରା ହେଇଥିଲା। ଆଉ ଆରିସା ପିଠା କରା ହେଇଥିଲା। ଆଉ କାକରା‌ କରା ହେଇଥିଲା। ସବୁ ସେ ପିଠା କରା ହେଇଥିଲା।
ରଜ ମାନେ ତ ପିଠା ଆଉ। ପିଠା ଖାଅ ଦୋଳିରେ ଝୁଲ ଆଉ।
ହୁଁ ଚକୁଳି କରା ହେଇଥିଲା।
ଆଚ୍ଛା।
ଆଉ ତମର?
ହଁ ଆମର ବି ଭଲ ହେଇଛି ରଜ ଏ ବର୍ଷ।
କଣ ପିଠା କରିଥିଲ?
ପିଠା ତ ନର୍ମାଲି ମୋର ତ ଏବେ ମାନେ ବେଶୀ ଫେବରାଇଟ୍ କହିବାକୁ ଗଲେ ଟିକେ ଚକୁଳି।
ହଁ।
ତ ଚକୁଳିି କି ମଟର ଆଳୁ କଷା ହେଇଗଲେ ମୋର ଆଉ କିଛି ଦରକାର୍ ନାଇ। ହଁ ତ ଘରେ ବି ଅନ୍ୟାନ୍ୟ ପିଠା ହେଇଥିଲା, ସିଜା ପିଠା ହେଇଥିଲା। ତ ଯୋଉଁ ପୁର କାକେରା ଆଉ ବିନା ପୁରରେ ଯୋଉ କାକରା।
ଉଁ -ଉଁ -ଉଁ ଆଉ କିଏ ସବୁ ପୋଡ଼ ପିଠା ସବୁ ହେଇଥିଲା। ତାପରେ ବି ଫାଷ୍ଟ ରଜରେ ଘଟଆଁ ଯାଇଥିଲୁ ବୁଲିବା ପାଇଁ।
ହଁ କି?
ହଁ। ଆଉ ସେକେଣ୍ଡ ରଜ ନର୍ମାଲି ଏମିତି ଗାଁ ମନ୍ଦିରକୁ ଯାଇଥିଲି ସାଙ୍ଗ୍ ମନ୍ଡେ ଥିଲା ବୋଲି। ତ ମନ୍ଦିରରୁ ଆସିଲା ପରେ ଘରେ ଏମିତି ସେଦିନ ମାନେ ଗୋଟିଏ ବନ୍ଧୁବାନ୍ଧବ ଟିକେ ଆସିଥିଲେ ଆଉ ଲାଷ୍ଟ ଦିନ ଯାଇଥିଲୁ ବେଲ ବାହାରି ବୁଲିବା ପାଇଁ।
ହଁ ବେଲବାଳିରେ ଭଲ ହଉଚି ନାଇଁ କି?
ହଁ। ତାପରେ ବେଲବାଳି ଏ ମିନା ବଜାର ନାଇଁ। ଏଇ ଇ-ଇ ନର୍ମାଲି କି ଟେସ୍ନାରୀ ଦୋକାନ ଅ-ଅ-ଅ ଦୁଟା ତିନଟା ଖଣ୍ଡେ ଏନ୍ତି ହରେକ୍ ମାଲ ପାନ୍ସ ଟଙ୍କିଆ ଦଶ ଟଙ୍କିଆ ପଡିଥିଲା, ଆଉ ବାକି ସବୁ ଖାଇବା ଷ୍ଟଲ୍ ସବୁ ପଡ଼ିଥିଲା।
ହଁ।
ଆଉ ଦୋଳି ଲାଗିଥିଲା ଚାରି ପାଞ୍ଚ ପ୍ରକାର ଦୋଳି। ଏ ସେଟୁ ଆସି ସାଇଲା ପରେ ସାଇଙ୍କୁଲ୍ ଯାଇଥିଲୁ, ସାଇଙ୍କୁଲ୍ ରେ ମୀନାବାଜର ପଡ଼ିଥିଲା।
ହଁ।
ସେଟି ବି ମେଲୋଡି ହଉଥିଲା, ଡ୍ରାମା ବି ମାନେ ଯାତ୍ରା ଟାଇପ୍ ର ତାଙ୍କ ପିଲା ସବୁ କମିଟି ପିଲା ସବୁ ମିଶିକି କରୁଥିଲେ।
ଅଁ।
ସେ ବୁଲାବୁଲି କଲୁ ଏମ୍ତି ଜାଣିଥିବେ ପଦନା ଜାଣିଥିବେ?
ହଁ ପଦନା ଅଛି।
ହଁ ସେଠି ବି ସେମ୍ତି ମେଳା ପଡିଥିଲା ସେଠିକି ବି ସେଦିନ ଯାଇଥିଲୁ। ବୁଲାବୁଲି
ଆମର ଏଇ ବର୍ଷ ଟିକେ ଇଚ୍ଛା ଥିଲା ଇଚ୍ଛା ଥିଲା ଯିବା ପାଇଁ ବେଲ ବାହାଳି, ଆଉ ଯାଇ ହେଲାନି ବର୍ଷ ତା ବି ହେଲା। ଯାଇ ହେଲାନି ଆଉ ଆମ ଏଇ ପାଖରେ ଯାହା ହେଇଥିଲା ସବୁ ମୀନା ବଜାରରେ ବି ପଡିଥିଲା। ଖାଇବା ଷ୍ଟଲ ଗୁଡାଏ ପଡିଥିଲା ସେଲଫି ପଏଣ୍ଟ ପଡିଥିଲା। ଭଲ ହେଇଥିଲା ଏ ବର୍ଷ ପ୍ରାୟତଃ ଭଲ ହେଇଛି ସବୁଆଡେ।
ହଁ ଆଉ ଆଗକୁ କଣ ପ୍ରୋଗ୍ରାମ୍ ଅଛି ରଥଯାତ୍ରା ବି ଆସୁଛି।
ହଁ ରଥଯାତ୍ରା ଭାବୁଛୁ ପୁରୀ ଯିବା ପାଇଁ। ଦେଖିବା ଆଉ କାଳିଆର ଡୋରି ଲାଗୁଛି କି ନାହିଁ ଆଉ।
ତା ଡୋରିତ ନ ଲାଗିଲେ କିଛି ହବନି ଆଉ।
ତାପରେ କଣ କହିଲ ଛୋଟ ଛୁଆକୁ ଧରିକି। ଏ ଠାକୁର ତ ଏବେ ଦର୍ଶନ କରିହଉନି ବହୁତ
ହଁ କାହିଁକିନା ରଥଯାତ୍ରା ଟାଇମରେ କେତେ କେତେ ଆଡୁ କେତେ ମାନେ ଆସିଥିବେ ଭକ୍ତ ସବୁ। ତ ବହୁତ ଜାମ ବି ରୁହେ ନା।
ତାପରେ କଣ କହିଲ ହଉଛି ରଥଯାତ୍ରାରେ ଏତିକି ସୁବିଧା ବଡଦାଣ୍ଡରେ ଠାକୁର ଥିବେ ନା ଯୋଉ ସେ ଯୋଉ ନଅ ଦିନ ବଡଦାଣ୍ଡ ରେ ଥିବେ। ସେଇ ସମୟରେ ଆରାମ ସେ ତମେ ଦର୍ଶନ କରିପାରିବ ନାଇଁ କି?
ହଁ
ଫାଙ୍କାରେ ତମେ କରିିବ। ସେଥିପାଇଁ ଇଚ୍ଛା ହଉଛି ଯିବା ପାଇଁ ଦେଖିବା। ହଁ ହଉଛି ଆଉ।
ଆଉ ତମ ବାଡିରେ ସବୁ କଣ ଚାଷ ଫାସ କର କି ନାଇଁ।
ଆମର ଏପଟ ତ ଖରାଦିନ ନଈକୂଳ ଏପଟ ଜାଗା। ବାଇଗଣ କରାହେଇଛି ଭେଣ୍ଡି, କଲରା, ଜହ୍ନି। କକୁଡି ଏପଟରେ ପ୍ରାୟତଃ ସବୁ ଜିନିଷ ହୁଏ ବୋଇତାଳୁ।
ହ ନଈ କୂଳରେ ତ ସବୁ ମାନେ ଆରାମ ସେ ହେଇଯାଏ। ପାଣିଇ ଦବା ଯତ୍ନ ନେଲେ ସେ ଆରାମସେ ହେଇଯିବ।
ଏପଟରେ ବାଦାମ ବି ହୁଏ।
ତମର ବାଦାମ କରୁଚ ନା।
ନା ଆମର ଆଉ ଏଇ ଗାଁରେ ଆଉ ଏତେ କରୁନାହାନ୍ତି ଯୋଉ ସେଣ୍ଢ ଖାଇଯାଉଛନ୍ତି ତ।
ଆଚ୍ଛା
ଆଉ ସେଥିପାଇଁ ଆଉ କରା ହେଉନି ଦି ବର୍ଷ ହେଲାଣି। କିନ୍ତୁ କରାହୁଏ।
ଆଚ୍ଛା
ସମସ୍ତେ କଲେ କରିବୁ ନହେଲେ ଖାଇଦବେ ନା।
ହଁ
ଓ କିନ୍ତୁ ଏବେ ସବୁ ବାଇଗଣ ଫାଇଗଣ ସବୁ କଥା ଅଛି। ବିଲର ଫସଲ ତେରା ସରିକି ପୁଣି କରାଯିବ ଧାନ ଚାଷଟା ଆଉ।
ହଁ ଆଉ ଫଳ ଗଛ ସବୁ କଣ ଅଛି?
ହଁ ଆମ୍ବ ଅଛି, କମଳା ଅଛି। ଅବୃତ ଭଣ୍ଡା ଗଛ ବି ଅ ହଁ ପଣସ ବି ଅଛି। ନଡିଆ ଗଛ ବି ଅଛି।
ପଣସ ହଉଛି ନା।
ହଁ ଆଜି ଆମର ପାରିକ ଆଣି
ପାଚିଲା ନାଁ କଞ୍ଚା?
ନାଁ ପାଚିଲା ନାଁ।
ହ
ପାଚିଛି ଗୋଟେ ଗଛ ପାଚିଲା ଯୋଉ ବିଛଉଥିଲେ ଖସି ପଇଲା।
ଲା
କାଟିଲା ବେଳକୁ ସେଟା ଫାଟିଗଲା ଆଉ ପାଞ୍ଚ ଛଅ ଟା ଏମିତି ଅଞ୍ଚାଣିଆ ଅଛି ଆଣିଛନ୍ତି ଏ ଘରେ ରଖିଲେ ପାଚିଯିବ।
ଏକା ଏକା ଖାଇ ଦଉଛ ନାଁ ପଣସ?
ହଁ ହଁ ହଁ ଆ ଆଉ କଣ କରିବା। ତମକୁ ଭଲ ଲାଗେ?
ନା ମୁଁ କଞ୍ଚା ପଣସ ତରକାରୀ କଲେ କି ପକୋଡ଼ା ଫକୋଡ଼ା କଲେ ଖାଏ। ଆଉ ପାଚିଲା ପଣସ ମୁଁ ଖାଇନି ମତେ ତା ବାସ୍ନା ଟା କେମିତି ଗୋଟେ ଲାଗେ ବାନ୍ତି କରିପକାଏ।
ହଁ।
ଆଉ କଞ୍ଚା ଥିଲା ବେଳେ ଯାହାରି ବନେଇଦେଲେ ଖାଇଦିଏ।
ଅ ହଁ।
ପଣସ ମଞ୍ଜି ଟାକୁ ମାନେ ଯୋଉ କଣ କହିଲେ ତର ତିଆରି କଲେ ଯୋଉ ହଁ। ସୋରିଷ ବାଟନ ଦେଇକି ଆଳୁ ପକେଇକି ଯୋଉ ଭାଜିଲା ଟାଇପ୍ରର କଲେ ଟିକେ ଭଲ ଲାଗେ ଖାଏ ଆଉ।
ତମେ କହିଲଣି ମାନେ କାଲି ଆମର କରିବୁ ଆଉ ଆମର ମ
ହଁ ହଁ ଥରେ ବନେଇକି ଖାଆନ୍ତୁ ଦେଖିବେ?
ନା ଆମର କରୁ କିନ୍ତୁ ଏଟା ଯୋଉ କାଟିବାକୁ ନାଳୁଆ ନାଳୁଆ ନୁହଁ କି?
ମଞ୍ଜି ଟା ତ ସୁ ଖାଇସାରିକି ଶୁଖେଇ ଦେଇଥିବେ ନା ଖରା ରେ?
ହଁ ପାଣି ହାତ ହେଇଗଲେ ସେ ନାଳୁଆ ନାଳୁଆ ଲାଗିବ କାଟିବା ବାକୁ ଟିକେ ସେ ଲେଟ୍ ହୁଏ ବୋଲି ମୁଁ ଏତେ ଟିକେ ଭଲ ପାଏନି କରିବା ପାଇଁ।
ଆଚ୍ଛା। ଘରେ ବନେଇକି ଖାଆନ୍ତୁ।
ହ ପୁଅ ଟା କାନ୍ଦିଲାଣି ଯେ